ହ୍ୟାଲୋ।
ହଁ ଭାଇ କଣ କରୁଛ?
ଆ ଏବେ ତ ଶୋଇକି ଉଠିଲି ନା ଭାଇ ତମେ କଣ କରୁଚ?
କିଛି ନାହିଁ ଭାଇ ଟିକେ କାଲି ସେ କଣ କହିଲ ଦେଇଙ୍କର ଗୋଟେ ମ୍ୟାରେଜ ଅଛି ତ, ସେ ସଉଦା ଫୋଉଦା ନବା ପାଇଁ ପଠେଇ ଦେଇଛନ୍ତି। ପଳେଇ ଆସିଛି ଆଉ କଣ କରିବୁ।
ଓହୋ ମ୍ୟାରେଜ ସିଜନ ଟା ଏବେ ନା। ଏ ମୋ ଦାଦାଙ୍କ ର ବି ଜଣକ ବାହାଘର ହେଲା ଏଇ କାଲି ଗଲା ରିସେପ୍ସନ। ପହର ଦିନ ସରି ପହରଦିନ। ଆଉ ଏଇନା ତ ଧୁମଧାମ ରେ ପୁରା ଚାଲିଥିବ।
ଏ ଧୁମ ଧାମ କଣ ଆଜି କାଲି ଆଜି ନେଲେ କାଲି ବାହାଘର।
ଓହୋ।
ହ ଅ।
ମାନେ କଣ କହିଲ, ଦିନ ମାନେ ଟିକେ ରେଷ୍ଟ ବି ନେଇ ହଉନି ଏପଟେ ଆ ଯା ସେପଟେ ଯା। କାଡେ ବାଣ୍ଟେ ସିଏ ବାଣ୍ଟେ ଏଇଆ କର ସେଇଆ କର ଚାଲିଛି ତ!
ଓହୋ ତାନେ ଏଇନା ପୁରା ଟେନସନ ରେ।
ହ ଟେନସନ କଣ, ସେମିତି ବଡାବାପା କହିଲେ ଆସ ଯିବା ବୋଲି ତାଙ୍କ ସାଙ୍ଗେରେ ଖାଇଦେଇ ଦିଟା ପଳେଇଆସ ସେ ତ ଆଇଲେଣି କେତେବେଳେ କହିଲ ଦିଟା ଖଣ୍ଡ ହବ ଆସିଲେଣି।
ହୁଁ।
ଦିଟା ଖଣ୍ଡେ ହବ ଆସିଲେଣି ଆସିକି ତ ସେ ଏବେ ଦୋକାନ ଖୋଲୁଛନ୍ତି। ମୁଁ ଚାରିଟା ବେଳେ ଆସି ଥିନେ କଣ ହେଇଥାନ୍ତା, କହିଲା ଆହୁରି ଜିନିଷ ଗୁଡା ଯିବ ନା।
ଓଃ। ଓହୋ ଆଉ ଏବେ ତ ଛୁଟି ଅଛି କୁଆଡେ ଯାଇଥିଲ ବୁଲିବାକୁ।
ନା ନା ସ୍ନାନ ପୂର୍ଣ୍ଣିମା ଟା ଥିଲା ଯେ ଯାଇ ହେଲାନି କୁଆଡେ। ଇଆଡେ କାମଫାମ ପଡିଯାଉଛି ଘରେ ଯାଇହଉନି କଣ କରିବ।
ଆଉ ଏବେ ଇଏ ରଥଯାତ୍ରା ଆସୁଛି ଜୀବନା ପୁରୀ।
ହଁ ଯିବା ବୁଲି ତମେ ଯିବ ନା।
ହଁ ମୁଁ ତ ଯିବି।
ହଁ ଯିବା ଯଦି, ମୁଁ ଗୋଟେ ଗାଡି ଫାଡି ବୁକିଂ କରିବି ସାଙ୍ଗ ହେଇକି ପଳେଇବା ବୁଲି ବୁଲାକି ଆସିବ ଆଉ।
ହଁ ଏ ଟିକେ ଆଗେ କଣ ଗୋଟେ ଟିକେଟ କରିବା ପାଇଁ ପଡୁଚି।
ଟିକେଟ କରିବା ପାଇଁ ପଡୁଛି?
ହଁ ଜଗନ୍ନାଥ ମନ୍ଦିର ମାନେ ରଥ ଇଏ ଟାଣିବା ପାଇଁ ଦଉଡ଼ା। ।
ରଥ ଦଉଡା ଟାଣିବା ପାଇଁ ଟିକେଟ କରିବା ପାଇଁ ପଡୁଛି, ମୁଁ ତ କାଇହିଁ ଜାଣିନି ଏବେ? ନୂଆ ଯଦି ଲାଗୁ ହେଇଥିବ କଣ?
ନା ଅଛି ପାଖରେ ନା ଏମିତି କୋଉଠି ଗୋଟେ ଜାଣିଲେ କ କରିବା ପାଇଁ ପଡ଼ିବ? ତାର ଅଲଗା।
ହ କାଇଁ ହେଇଜିବ ମୁଁ ଜାଣିନି।
ହୁଁ ମୁଁ ବି ଗୋଟେ ଜଣେ ସାଙ୍ଗ କହିଲା ତ ମୁଁ ସେଇଠି କହିଲି।
ଏ ଯାଇଥିଲି କେବେ କହିଲ ବର୍ଷେ ଖଣ୍ଡେ ଏ ବର୍ଷେ ଅଗଷ୍ଟ ମାସକୁ ବର୍ଷ ହେବ ମୁଁ ଯାଇଥିଲି। ତାପରେ ଆଉ ମଝିରେ ଥରେ ଯାଇଥିଲି ଡିସେମ୍ବରକୁୁ। ଡିସେମ୍ବର ପରେ ଯାଇଥିଲି ଆଉ ଯାଇନି ପୁରୀ ଆଉ।
ଓ। ଆଉ ଆଉ କୁଆଡେ ବୁଲିବାକୁୁ ଯିବ ନା ଖାଲି ମ୍ୟାରେଜ ପରେ ପୁଣି କଲେଜ ପଳେଇବ?
ନା ନା ଏ ହେ। ଏବେ ଆମର ତ ପାଖରେ ହବ ଘଟଗାଁ ଟା ଘଟଗାଁ ଯାଇଥିଲି ଏ କେତେଦିନ ପରା ବୁଲିକି ଆସ ଚି ବିଶ୍ୱାସ କର ଯୋଉ ଜାମ ଘଟଗାଁ ରେ।
ହୁଁ। ଏଇନା ତ ଜାମ ରହିବ ଆଉ ରଜ ଫଜ
ହଁ ହଁ ପରା ସେଇଆ।
ରଜ ଟାଇମରେ ଭାରି ଜୋରେ ଯାମ୍।
ଆ ରଜରେ ସଂକ୍ରାନ୍ତି ଟା ପୁଣି ପଡିଗଲା ନା ସେଇଥିପାଇଁ ମାନେ ଏତେ ଯାମ୍ ଯେ ଦର୍ଶନ ବି କରିପାଇଲିନି ଗୋଟେ ଦିନ ଗଲି ତାପରେ ପୁଣି ଗୋଟେ ଦିନ ଛାଡିକି ଆଉ ଦିନେ ଗଲି। ମୁଁ କହିନି ନା ଠାକୁରଙ୍କର ଡା ମା ଡାକିଲେ ବୋଧେ ଆଉ। ମାଆ ଡାକିଲ ଆଉ ଫାଷ୍ଟ ଦିନ ନଡିଆ ନେଇକି ଯାଇନଥିଲ ଆମ ସେମିତି ଖାଲି ଦର୍ଶନ କରି ପଳେଇ ଆସଥିଲୁ ତାପ ମା ଡାକି କିଲେ ସେଇପାଇଁ ଗଲେ ଆଉଥରେ ଦର୍ଶନ କରିକ ଆଇଲି ଆଉ।
ଓହୋ ବୁଲି ଯାଇଥିବ ଆଉ।
ହଁ ଗୋଟେ ଗାଡି ଧରିକି ପଳେଇଲି ବୁଲି ବୁଲି
କୋଉଥିରେ ବାଇକ ଯଇଥିଲା ନା ବସରେ?
ଆୟରେ ଆମ ଘର କତରୁ କେତେ କହିଲ ଅଠଚାଳିଶ କିଲୋମିଟର ହବ।
ହଁ।
ଆରେ ସ୍କୁଟି ଧରିକି ପଳେଇଥିଲି।
ଓ ହୋ। ଭଲ ଆଉ ଆମର ଟିକେ ଦୂର ହଉଛି ସେଥିପାଇଁ। ବସ ପସ ନହେଲେ ଟିକେ ଯ ବି ହେଲେ ଆମର ହଉଛି। ପାଖା ପାଖି ଦେଢ଼ଶୋ କିିଲୋମିଟର ଭଳିଆ।
ହଁ ହଉଥିବ ଆଉ।
ଧରିକି ଗଲା ବେଳକୁ ଟିକେ ଏ ଇଏ ହବ ହାତ ଫାତ କାଟିବ। ସେଥିପାଇଁ ବାଇକ ରେ ଯିବୁ ନାହେନେ ଟିକେ ବସ୍ ଫସ୍ ସୁବିଧା ଆଉ।
ହଁ ଧର ଏଇଠୁ ଭୁବନେସ୍ୱର ସେତିକି ବାଟ।
ହଁଁ।
ନା କଣ କହୁନ? ଭୁବନେଶ୍ଵର ପର୍ଯ୍ୟନ୍ତ ଯେତିକି ସେ ଭୁବନେଶ୍ୱରରୁ ଏଇଠି ଯେତିକି ସେତିକି ବାଟା ଖଣ୍ଡେ ହବ ବୋଧ ଆଉ।
ହଁ,
ଆଉ ଏତେ ବାଟ ହେଲା ବେଳୁ ପାଖରେ ହଁ ହେଇଥାନ୍ତା ପଳେଇଥାନ୍ତ କିଛି ନାହିଁ ତ। ଚାଳିଶ ପଚାଶ କିଲୋମିଟର ହେଇଥାନ୍ତା ହଁ ଯାଇକି ଆରମ୍ ସେ ପଳେଇ ଆସିଥାନ୍ତ। ଏତେ ଦୂର ହେଲା ବେଳକୁ
ଆଉ ଭାଇ ତମର ଘର ଫର କାମ ଚାଲିଥିଲା?
ଆଁ
ଘର ଫର କାମ ଚାଲିଥିଲା ନୂଆ ଘର ତିଆରି କରାହଉଥିଲା?
ହଁ ନୂଆ ଘର ତିଆରି କରାଉଥିଲା ବା ଚାଲିଚି ହେଠି କଣ କହିଲ ବର୍ଷା ଫର୍ଷା ଟାଇମ୍ ଟା ନା। ଛାତ ଭାତ ପକେଇବେ ବୋଲି କହୁଥିଲେ କହିଲି ନା ନା ଏବେ ଛାତ ହେବା ଦ୍ଵାରା ପକୋନା ଖାଲଟା ଆହୁରି ସରିଲାଣି କାମ ସବୁ ଖାଲି ଛାତ ଫାତ ପଡିବ। ହାତ ଭାତ ସଇଲା ପରେ। ପ୍ଲାଷ୍ଟର୍ ପ୍ଲାଷ୍ଟର୍ କରାଯିବ ଘର ଫର ଗୁଡା ଆଉ।
ଓ ହୋ ଆଁ ତ ହଁ ଦି ମହଲା ଏକାଥରେ କରିବ ନା ନା ଫାଷ୍ଟ୍ ଧୀରେ ଧୀରେ ସବୁ କରିବ?
ନା ନା ଗୋଟେ ମହଲା ଟା ଆଗେ ଛାତ ଫାତ ପଡିି ସାଇଲେ। ଦି ମହଲା ଟା ଇଏ କରାହେବ ଆଉ।
ନାଇଁ ଆମର ପାଖରେ ଜଣେ ସେ ଏକାଥରେ ଦି ମହଲା ବାଡେଇଥିଲା।
ଓହୋ ଭଲ କଥା ଆଉ। ଏକା ଥରେ ଦିମହଲା ବାଡେଇ ଦେଲେ।
ତାଙ୍କର ଠେକା, ଦେଇକି କରିଦେଲେ ଆଉ। ଶୀଘ୍ର ଶୀଘ୍ର କାମ
ଚା ପତର ଏବେ ଟିକେ ନାହିଁ। ପଇସା ପତ୍ର ହେଲେ କରାଯିବ ଆଉ।
ହୁଁଁ ହୁଁ।
ଖିଆ ପିଆ କଣ, ହେଇଥିଲା ନା ହେଇନି?
ହଁ ଏଇ ଖରାବେଳେ ତ ଭାତ ଫାତ ଖାଇକି ଉଠିଲି। ତାପରେ ଏଇନା ବରା ଚପ୍ ଦିଟା ଖାଇଦେଇକି ଆସିଛି ଆଉ।
ମ ଖାଲି ବରା ଦେଇଥିଲେ ବୋଧେ, ବରା କହୁଛି ଖାଲି ଭାତ ଦେଇ ଦେଇଥିଲେ ବୋଧେ?
ନାଁ ନାଁ ଭାତ ହେଇଥିଲା, ପୋଟଳ ତରକାରୀ ହେଇଥିଲା ଆଉ-ଉ-ଉ-ଉ ଭଜା ଫଜା ସାଲାଡ ଇଆ ହେଇଥିଲା ଆଉ।
କହିଲି ଖାଲି ଭାତ ଦେଇ ଦେଇଥିଲେ ନା କଣ।
ନା, ଦେଇଥିଲେ ନା। ସବୁ ଜିନିଷ। ଆଉ ଆଜି କଣ ଖାଇଥିଲ ତମେ?
ମୁଁ ଏଇଟା ପୋଟଳ ପେଷ୍ଟଟା ହେଇଥିଲା ହେଁ ହେଁ।
ପୋଟଳ ପେଷ୍ଟ୍
ହଁ ଏଟା ମାନେ ପୋଟଲ ଟା କଟାଇକି ହି। ଯୋଉ ଟୁଥ୍ ପେଷ୍ଟ୍ ଟା ନୁହେଁ ନା।
ହୁଁ।
ସେଟା ତା ଭିତରେ ପଳେଇଥିଲା। ନୂଆ ଆଇଟମ୍ ଟା ଆଉ ୱାଟରଆଇ ସେ, ଖିଆ ହେଇଥିଲା ମସରୁମ୍ ମସରୁମ୍ ରେଡି କରା ହେଇଥିଲା।
ଆଉ ନୂଆ, ନୂଆ, କଣ ଆଇଟମ୍ ଖାଇଲଣି ଏଇ ଭିତରେ?
ମୁଁ, ପା ମୁଁ ନିଜେ ରୋଷେଇ ଶିଖିଛି ପା ଫାଇପ୍ ଷ୍ଟାର୍ ହୋଟେଲ୍ ସି ଚା ରେ କାମ କରୁଥିନି। ସବୁ ଅ ଏଠୁ ଜେଡ଼ ଖାଲି ଆଇଁଷ ଫାଇଁଷ ଗୁଡ଼ା କରିପାରିବିନି।
ଆଇଁଷ ଅଣ୍ଡା ତ କରିଦବ ଯାହାହେଲେ।
ଆଉ ଅଣ୍ଡା ଫଣ୍ଡାରେ କରିଦେବିନି ନା, ଅଣ୍ଡା ଫଣ୍ଡା ହେଇଯିବ। କିନ୍ତୁ ଇଏ ସେ ମା ମାଛ ମାଂସ ହେଇରା ଟିକେ ପାରିବିନି ଆଉ, ଆଉ ନହେଲେ ଭାତ ଡାଲମା ସେ ଯାହା କହିବା ହେରା ସବୁ କରିଦେବି, ୟୁଟ୍ୟୁବ ଅଛି ପରା ଦେଖିଦେଖି କରିଦେବି।
ହୁଁ ୟୁଟ୍ୟୁବ ତ ସୁବିଧା ହଉଛି କରିବା ପାଇଁ। ଆଉ ଆଜି ତମ ଆଡେ ମେଘ ହଉଥିଲା ନା?
ଭାଇ ବିଶ୍ୱାସ କର କାଲି ରାତି ଗୋଟେ ବିଜୁଳି ମାଇଲା, ମୁଁ ମୋବାଇଲ୍ ବସିକି ଦେଖୁ ଧାଡୁ କିନା ଗୋଟେ ମାଇଲା, ମୋର ଧାଡୁ କିନା ନିଦଭା
କାଲି ରାତିରେ ଜୋରୋ ଘଡ଼ଘଡ଼ି ଚଡ଼ଚଡ଼ି ମାରିଛି।
ହୁଁ ରାତିରେ କାଲି ଟିକେ ବର୍ଷା ହେଇଛି କଷିକି, ଆଜି କାଇଁ ଦିନ ମାନେ ଟିକେ ଫିରି ଫିରି ଫିରି ଫିରି ଠୋପେ, ଠୋପେ ଠୋପେ
ପିରି ପିରି ପୁଣି ମେଘୁଆ ପାଗଟା ଖାଲି କରିକି ରଖିଛି।
ହଁ ପରା ମେଘୁଆ ପାଗଟା କରିକି ରଖିଛି ଯେ ମାନ୍ଦାଳିଆ ମାନ୍ଦଳିଆ ଲାଗୁ
ହୁଁ। କଣ କରିଆ କାଲି ରାତିରେ ଯୋଉ ଘଡଘଡି ଯୋଉ ରେଟରେ ମାରିଲା, ମୁଁ କହିଲି କା ପୋଡ଼ିଗଲା ନା
ଆର୍ ଗୋଟେ ଏଡେ ଜୋରେ ମାଇଲା ମୁଁ ଧାଡଉ କି ନା ନିଦ ଭାଙ୍ଗିଲା ମୁଁ ଭାବିଲି କଣ ସାଟଲାଇଟ୍ ଫାଟଲାଇଟ୍ ବୋଧେ ଇଏ ହେଲା ମିିଲ୍ ଗଲା ଠିକ୍ ଅଛି।
ହୁଁ।
ତାପରେ ଦେଖିଲା ବେଳକୁ ସେ ବିଜୁଳି ଫିଜୁଳି ବିଜୁଳି ମାରିଥିଲା ଆଉ ତାର ବି ମୁଁ ଆଉ ତାପରେ-ଏ-ଏ-ଏ ନିଦ ମୁଁ ଏଇନେ ନ ଶୋଇନେ ଲାଇନ କଟିଗଲା ମାନେ ନିଦ ଦ ଆଉ ହବନି, ମୁଁ ଜାଣି ଫୋନ ରଖିଦେଇକି ଶୋଇ ପଇଲି।
ହାଲୋ।
ଏୟା କଣ କରିଆ?
ହଁ ପରା ଏବେ ସେ ପା ପାଣି କଣ କହିଲ, ଆମର ଏପଟେ ଗୋଟେ ବନ୍ଧ ଅଛି ହେଲା, ବର୍ଷା ଫ ର୍ଷା ହବ ମାନେ ସେ ମାଛ ଉଠିକି ଆସିବେ ସେ ଉପରୁ ସେ ବନ୍ଧରୁ। ଆଉ ଲୋକ ତ ଜାଣିଛ ମାଛ ସିଏ ସାଙ୍ଗେ ସାଙ୍ଗେ ତାଙ୍କର କିଛି ନାହିଁ ଇଏ କରି
ହଁ ଆମର ବି ଏବେ ଗୋଟେ ଗଡ଼ିଆଟେ ଦିଇଟା ଗଡ଼ିଆ ଗାଁରେ ଏକାଥରେ ଶାଲା ଗୋଟେରୁ ଖାଲି ପଙ୍କ ବାହାରୁଛି ଆଉ ଗୋଟେ ଖାଲି ମରମ। ପାଣି ପୁଣି ତ ଏଇ ସଫା କରୁ କରୁ କା ଆଜି ଗୋଟେ ପଙ୍କ ଅଛି, ପାଣି ବି ଏଠି ଅଛି। ମେଘ ହେଉଛି ଆଉ ସିଏ ଶୁଖୁନି।
ଓହୋ। ସେଁ
ଏ କାମ ହେଇଗଲେ ଭଲ ହବ, ଗଡିଆ ଟିକେ ଗହିର ହବ ଆଉ।
ହଁ ସେଇଆ ନୁହେଁ ଆଉ କଣ କାମ ହେଇଗଲେ ଟିକେ ପାଣି ଫାଣି ଟା ରହିବ ଆଉ ନହେଲେ ମା ଛୁଆଧରା ମରିଯିବେ ନା।
ହୁଁ। ହୁଁ।
କଣ କରିଆ?
ସେ ହଁ ସେଇଆ ପରା ଆମର ସେ ଗୋଟେ କଣ କହିଲ, ବନ୍ଧଟାରେ ମାନେ ବର୍ଷା ହବ ତ ମାଛର ଅଟୋମେଟିକ ସେ ବିଲ ଫିଲ ପାଖ ପାଖରେ ଉଠିକି ପଳେଇ ଆସିବେ। ଏପଟେ ଯୋଉ ଖରା ହଉଥିଲା ବିଶ୍ଵାସ କର ଆରେ ସେଟା ମାନେ କଣ କହିଲ-ଅ-ଅ-ଅ-ଅ? ଯୋଉ ନଥାଏ କି ହିଡ ଫିଡ ଗୁଡା
ହୁଁ।
ସେ ହିଡ ସାଇଡ ଗୁଡାରେ ସେମାନେ ମାନେ ଥିବେ। ହିଡ଼ ସାଇଡ ଗୁଡାରେ ମାଛରେ ଉ ଠିକି ପଳେଇଆସିବେ ସେଇଟାକୁ ସେ ଇଏ କରନ୍ତି ଆଉ। ଆରେ ନେଇକି ଯାଆନ୍ତି କଣ ଗୋଟେ କହିଲ ଦାଆ ଫା ଧରିକି ଯାଆନ୍ତି।
ହୁଁ ଯାହା ଜାଲ ନଉଥିବେ।
ଜାଲରେ-ଏ-ଏ-ଏ ଧରି ହବନି, ସାଇଡରେ ମାନେ ଥିବେ ହାତରେ ବି ଧରିଦବ।
ଓହୋ କମ୍ ପାଣି ଆଉ।
ନା କ ବିଲଗୁରା ରେ ଜାଣିଛ ତ ବର୍ଷା ହେଲେ କଣ ପାଣି ଯେ ମାଛରେ ସେ ଆହୁରି ଟିକେ ମାନେ ଉପରକୁ ହେଇଯାଇଥିବେ। ଆଉ ଯୋଉ ଛତା ଯୋଉରା ମାରନ୍ତିନି ଛତା ଏଇଡାକୁ ମୁନିଆ ମୁନିଆ କରିଦିଅନ୍ତି, ସେ ମୁନିଆଇରେ କେଞ୍ଚିଦେଲେ ମାଛରେ ରହିଯାଆନ୍ତି।
ହୁଁ ଏ ଏଇଟାକୁ ଖଇଛି ନା କଣ କୁହନ୍ତି?
ନା ମୁଁ ଖଇଛି ନା ତିନଟା ନା କଣ ଗୋଟେ କୁହନ୍ତି ଏଇଟା।
ଏଇ ଜାଣି ଆମ ଆଡେ ବୋଧେ ଖଇଞ୍ଚି କହନ୍ତି।
ନା ଖଇଁଞ୍ଚି ଅଲଗା ଗୋଟେ ଆଉ ଗୋଟେ ଅଛି ନା।
ବଡି ଫଡି ଯୋଉ ସୁକାନ୍ତି ତ
ହଁ ବଢି ବଢି ସିଏ ଖଇଞ୍ଚି ନୁହେଁ ସିଏ
କୁହନ୍ତି ଗୋଲ ହେଇକି ଯୋଉଟା ଏଟା ଗୋଟେ କଣ କୁହନ୍ତି?
ହୁଁ ସେଇଟା ସେଇଟା ନେଇକି ମାରିକି ମାଛ ଧରନ୍ତି ଆଉ
ହଁ ହାତ ପୁରେଇ ଧରିବା ଆଉ
କଣ କହିଲ?
ସେଟା ଆଗେ ଚାପିଦେବେ, ତାପରେ ଭିତରେ ହାତ ଗୋଳେଇ ମାଛଟା ଧରନ୍ତି।
ଆରେ ନା ନା ସେଟା ଅଲଗା ଆଉ ଗୋଟେ
ଆଉ କଣ ଆଉ କେଜାଣି କୋଉଆ ହେଇଥିବ।
ହଁ ସେଇଟା ସେଇଗୁଳିଆ କିନ୍ତୁ ମାଛଟା ସାଙ୍ଗେ ସାଙ୍ଗେ ସେଇଟା ମରିଯିବ ଠକ କିନା। ମୋ ନନା ଜଣେ ପା ସେ ବର୍ଷା ମାନେ ମାଛ ଧରିବା ପାଇଁ ପଳେଇବେ।
ଓହୋ।
ମୁଁ ପା ଆଇଁଷ ଛାଡି ଦେଇଥିଲି କେତଦିନି ଘରେ ପାଟି କଲାଠୁ ମୁଁ ଆଇଁଷ ଟିକେ ଖାଉଛି। ଆଇଁ ସେ ଫାଇଁ ସେ ବିଶେସ କର ମା ମାଛ ମୁଁ ଦି ବର୍ଷ ହେଲା ଛାଡି ଦେଇଛି ମାଛ ମତେ ଜମା ଭଲ ଲାଗେନି ଖାଇବା ପାଇଁ। ଆରେ କଣ୍ଟା ଛଡେଇକି କଣ୍ଟା ଛଡେଇ ଖାଇଲା ବେଳକୁ ଅଧା ହଜମ ହେଇ ସାରିବଣି।
ଏ ଛୋଟ ମାଛ ଗଡ଼ା ନା ବଡ଼ ମାଛ ଖାଉନ କମ କଣ୍ଟା ଯଉରା।
ଛୋଟ ମାଛ କଣ କହିଲ ଟିକେ ଧାନରେ ଫୁଲ ହେଇଗଲା ମାନେ ମୁଁ ଛୋଟ ମାଛଟା ମୁଁ ବି ଯାଇକି ଧରି ଜାଲ ଫାଲ ପକେଇ ଦେଇଥିବୁ ସେ ମାଛ ତାଙ୍କର ଇଏ ହେଇଥିବି ସକାଳୁ ଯାଇ ଧରିକି ଆସିବୁ। ବିଶେଷ କରିବନି ଗୋଟେ ସନ୍ଧ୍ୟାରେ ଯାଇକି ବ ଜାଲ ବସେଇଲି। କେତେଟା ଗଲା ଛଅଟାରେ ନଅଟାରେ ଯାଇ ଧରିକି ପଳେଇ ଆଲି କେଜିଏ ଖଣ୍ଡା ଖାଲି ଚେଙ୍ଗ ଗଡିଶ ପଡୁଥିଲେ।
ଓହୋ ଏରା ଆଉ କେହି ଖାଉନାହାନ୍ତି ଚେଙ୍ଗ ଗଡ଼ିଶ ଏତେ।
ନା ମ ଚୁନା ମାଛର ର ଲୋକ ଭଲ ପାଉଛନ୍ତି।
ତମ ପଟ ଲୋକ ଭଲ ପାଉଛନ୍ତି।
ଚୁନା ନା ଆମ ଚୁନା ମାଛରେ ଆମ ଏଇପଟେ ଲୋକ ଭଲ ପାଉଛନ୍ତି।
ହଁ ଚୁନା ମାଛରେ କଣ ଏରା ଯାଇକି ଚେଙ୍କ ଗଡ଼ିଶ ଚୁନା ମାଛରେ ଯାଏ ଏରା ଦଣ୍ଡଡି କିରଣ୍ଡୀ।
ହଁ ସେଇଆ।
ହେରା ଚେଙ୍ଗ ଗଡ଼ିଶ। ହୁଁ ହେରେ ଟିକେ ଅଧିକ ଇଏ ନା ପ୍ରୋଟିନ ଥାଏ। ଖାଇବାକୁ ବି ଭଲ ଲାଗେ ଖଟା ଦେଇକି ଯୋଉ କରନ୍ତି କହିବା ପାଇଁ।
ହଁ।
ସେଇ ଭଳିଆ ଆଉ। ହଉ ତାହେ ଏଥର ଧରିଲଲେ ମୁଁ ଯିବି ତମ ପାଖକୁ ଦବଁ।
ନିହାତି ନିହାତି ଆସିବ ରୋଷେଇ କରିଦେବି ଖାଇ ଖୁଆ ଦେଇକି ଯିବ।
ନା ରୋଷେଇ ନୁହଁ ସେମିତି ବି ତାହେଲେ ହେଇଯିବ ଯେ କଉ ଯ ଯଦି ରୋଷେଇ କଲା ପରେ
ଦିନେଇ ଗଲାବେଳେକୁ ମାଛ ପଚିଯାଇଥିବ।
ହଁ ସିଏ ବି ଠିକ କଥା। ଫାଷ୍ଟ ଫ୍ରଏ କରିଦିଅନ୍ତି ଅଧିକ ଧୂରୁକୁ ଯିଏ ନବ।
ହଁ ରୋଷେଇ କରିଦେବି ଖାଇଦେଇକି ଯିବ।
କହିବୁ।